ହ୍ୟାଲୋ।
ହଁ କଣ କରୁଛନ୍ତି?
ଏଇ ଜଷ୍ଟ ତ ଖାଇକି ଉଠିଲି ସାଙ୍ଗ ସାଙ୍ଗେ ଗାଧେଇ ଯାଇଥିଲ ଆଉ।
ଆଉ କଣ କେମିତି ଅଛନ୍ତି?
ଆ ଏଇ ତ ଏଇ ସାଙ୍ଗେ ଗାଧେଇକି ବର୍ଷା ହଉଛି ଟିକେ ଛାଡିଛି।
ଆ ବର୍ଷା ତ ପୁରା ଲାଗି ରହୁଛି ମାନେ ଆଉ। ସ ସକାଳୁ ଲାଗି ରହୁଛି ମାନେ
ଭଲ ପାଗ ହେଇନି ଟିକେ ଦେଇଛି।
ଭଲ ପାଗ ଦେଇଛି ମାନେ ତୁଆକୁ ତୁଆ ଯୋ ଛାଡୁଛି କେତେବେଳେ ହଉଛି କେତେବେଳେ ଟି ଟିକେ ଏଠି ଅଛି ତ ଆଉ ଟିକେ ଆଗକୁଲା ସେଠି ନାହିଁ ସେଠି ଅଛି ତ ଇ ଆଡକୁ ନାହିଁ। ଆଉ ଏଇଭଳିଆ ଚାଲିଛି ଦିନ ମାନ ଚାଲିଛି ଭାରି ହଇରାଣ ଆଉ। କୁଆଡେ କିଏ? ଏଇ ଟିକେ ଅଛି ଏଇେ ଟିକେ ବେ ବଜାରରେ ଅଛି ବା ଟିକେ କାମରେ ଟିକେ ଆସିିଥିଲି।
ଆ ହୁ। ଏଇଭଳିଆ ଆଉ ଆଉ କଣ ଆଜି ରୋସ ଏ ଖିଆ ପିଆ ସରିନି ରୋଷେଇ କଣ ହେଇଛି?
ରୋଷେଇ ଡାଲମା ଭାତ ଭଜା ହେଇଥିଲା ଆଉ କଣ ସୋମବାର ତ ଆଜି?
ବର୍ ତ ବଢିଆ ଜାଲଣ ହାତ ଭଜା ବଢିଆ ଆଉ।
ହୁଁ।
ଆଉ ଘରେ ସବୁ କ ଆଉ ଘରେ ସବୁ କଣ କରୁଛନ୍ତି ସବୁ?
ଘରେ ଆଉ କାହିଁକି କିଏ ଅଛନ୍ତି ମୁଁ ତ ମୋ ବୋଉ ଆଉ ତ ସବୁ ବାହାରେ ଆଉ।
ହଭ ଆ ଶଭ ଆଉ ଆଜି କଣ ଆଜି ସକାଳେ କଣ କୁଆଡେ ଯାଇଥିଲେ କିଛି କାମ କଣ କିଛି ହେଇଛି ଆଜି?
ସକାଳୁ ଗଲେ ମନ୍ଦିରରେ ଟିକେ ବସିଲା ଆମର ଏଇଠି ଗୋଟେ ମନ୍ଦିର ଅଛି ହେଇଛି ଟାଇଲ ଟୁଲା ପଡିଛି। ଆ ଏଇଠିିକେ ବସିକିଠି ଚଲଉଛି ଫଣି ଆସି ଏ ଜଷ୍ଟ ଆସିକି ଘରେ ଗାଧେଇି ଖାଇକି ବହିଛି ଆଉ।
ମାନେ ଖାଇ ନାହାଁନ୍ତି ସେ ଖାଇବେ ଆଉ ଟିକେ
ନାଇଁ ନାଇଁ ଖାଇସାରିଲି ନା ଏଇନ ଖାଇକି ଜଷ୍ଟ ଉଠିକି ତମକୁ କଲି ତ ଆଉ।
ଓହୋ ଆଉ ଏଇଆ ମୁଁ ତ ଏଇ ବଜାର ଅଛି ଆଉ ତ ଆସିଲେଣି କେତେବେଳୁ? ତାପରେ ବର୍ଷା ହଉଛି ଛାଡୁଛି ତାପରେ ଗୋଟେ କାମ ଟା ଅଛି ଭଲ ମନ୍ଦ କା ଆ ଏବେ ତ ଏବେ ଟିକେ ତ ପାଗ ଟିକେ ଖର୍ଚା ଭଲ କରିଛି। ତାର ସକାଳୁ ବର୍ଷା ହଉଛି ତାପରେ ପୁରା ଓଦା ଛିଞ୍ଚଡା ମାନେ ପୁରା ଯାଇ ବସି ହଉନି। କୁଆଡେ ଯାଇ ହୋଉନି। ହଁ କାମ କଣ ଏଇ ଗୋଟେ ଏଇ ଅଛି ଦୋକାନ କାମରେ ଆସିଥିଲି ଏଇଭଳିଆ ଗୋଟେ କାମରେ ଆସିଥିଲି। ରହିଯାଇଛି କାମ ଟା ବି ହେଇନି କଣ ହବ କଣ ନାହିଁ?
ଏଇଭଳିଆ ଆଉ ମୁଁ କହିଲି ଟିକେ କଥା ହେବି ଆଉ ଏଇ କଥା ହଉଛି। ଆଉ ଆଉ ସେପଟେ କଣ ମାନେ ବର୍ଷା ଗଲାଣି ନା? ପାଗ ଟିକେ ଭଲ ପର୍ଚା ଅଛି ପାଗ।
ହଉ ଟିକେ ଖରାପାଗ ଭଳିଆ ଦେଲା ଭଳିଆ ଦେଇଛି।
ଆଚ୍ଛା ଆଚ୍ଛା ଆଉ କଣ କୁଆଡେ ଯିବେ ପୁଣି ବୁଲିବାକୁ କୁଆଡେ ଯିବେ?
ବୁଲିବାକୁ କଣ ଯିବୁ ଚାରିଟା ବେଳେ ଟିକେ ବୁିଲା ଆଡେ ଯିବୁ ବୁଲ ବୁଲାକି ଆସିବୁ ଆଉ କଣ ଆଉ
ଭଲ କଥା ଆଉ ଯ ପଚନ୍ଦ
ତ ଗୋଟେ ଯୁଲ ଲାଗି ରାତି ବେ ଆସୁ ଆଉ।
ହଁ ଭଲ ବୁଲାବୁଲି କର। ଆଉ ଟିକେଇ ସାଙ୍ଗ ସାାଙ୍ଗ ସାଥିରେ ବୁଲାବୁଲି କରିକି ଏପଟ ସେପଟେ ହେଇକି ଆସିବ। ଆ ଏଇଆ ସବୁ ହଁ। ତାପରେ ଏ ତ ଏଇଆ ଚାଲିଛି ତା ଦେଖିବା କଣ ଭଲ ହନ୍ଦ କଣ ଟିକେ ଖାଇବା? ଆଉ ଖାଇନୁ ଏ ଏ ଯାଏ ଖାଇନି ଆଉ ଆଉ ଏଇଆ ଚାଲିଚି। ନା ଖାଇନି ଟିକେ ଲେଟ ହେଇଗଲା। ଟିକେ କାମ ଟିକେ ଭଲ ମନ୍ଦ ଟିକେ ଥିଲା ବି ସେ କାମ ବି ସରିନି। ଆଉ ଏ ଖାଇବା ଖାଇବାରେ ସେମିତି କିଛି ନାହିଁ। କେତେବେଳେ ଲେ କେତେବେଳେ ଟିକେ ଏ ଅଧିକା ହେଇଯାଉଛି କେତେବେଳେ ଟିକେ ଜଲଦି ଆମେ ଖାଇଦଉଛୁ ଏଇଭଳି। କାମ ଫାମ ରହିଗଲା ବଲକୁ ଟିକେ ଏପଟ ସେପଟେ ହେଇଗଲା ବେଳକୁ ଆଉ ସମୟ ଟିକେ। କେ ଅଭାବ ମିଳୁନି। ଆଉ ତାପରେ ଏଇ ଯୋଉ କାମରେ ଆସି କାମ ବି ଏପର୍ଯ୍ୟନ୍ତ ସରିନି ହେଇନି। ହଉ ଚାଲଛୁ ଚାଲୁ ଦେଖିବା କଣ ହଉଛି କଣ ନାହିଁ ଆଉ ଏଇଆ ସବୁ।
ଆଉ ସକାଳୁ ଗାଧାଗୁଧି ସରିନି?
ହଁ ସକାଳୁ ସବୁ ସରିଗଲାଣି ସବୁ କାମ ଆଉ ଏଇ କାମ ଯାହା ଆସି ଆମେ ଟିକେ ବଜାର ଆଡେ ଟିକେ ରହିଯାଇଛୁ। ଆଉ ସେଏ କାମ ଏପର୍ଯ୍ୟନ୍ତ ସରିନି ତାପରେ ଭଲ ମ କାମ ସରିଗଲାଣି ଆଉ ତାପରେ ଏଇ ଯୋଉ କିଛି ଦୋକାନ ଫୋକାନ କଣ୍ଟକ୍ଟ କାମ ଅଛି କାମ ସବୁ ସରିଲେ ଟିକେ ଆମେ ଟିକେ ଯିବୁ ଆଉ ଅଲଗା ଜାଗା କଣ ଟିକେ ଯିବୁ ଆଉ
ଉଁ ଉଁ
ହଁ, ତାପରେ ଆଉ ହଁ କାମ ବୁଝାବୁଝି ବି ଚାଲିଛି ଦେଖୁଛି ବି କାମ। ଆଉ ନିହାତି ଗୋଟେ କୋଉ କାମ ଭଲ ମନ୍ଦ କାମ ମିଳିଲେ ତମକୁ ନିହାତି
ନାଇଁ କଲର କାମ ବି ମୁଁ ଆଣିକି କରୁଥିଲି ଗୋଟେ ଗୋଟେ ଯଦି ମିଳୁଛି ଗୋଟେ ଦେଖ କୁଆଡୁ। ପିଲାମାନେ
ହଁ ନିହାତି ଆଉ ଟିକେ ଦେଖିବା ଯେହେତୁ ଗୋଟେ ଯୋଉ କାମ ଗୋଟେ ମିଳିଲେ ଭଲ ମନ୍ଦ କାମ ସବୁ।
ନା ମୁଁ ଆଗରୁ କରୁଥିଲି ଆଗରୁ କରୁଥିଲି କାମ କଲର କାମ କିନ୍ତୁ ଛାଡି ଦେଇଥିଲି ଆଉ।
ହଁ ଭଲ କାମ ସେ ବସିବା ଅପେକ୍ଷା ଆଉ ଗୋଟେ କଥାରେ ନାହିଁ ବସିବା ଅପେକ୍ଷା କାସିବା ଭଲ। କିଛି ଅସୁବିଧା ନାହିଁ କିନ୍ତୁ ଏହା କଣ ଟିକେ ତଥାପି ନଜର ପକେଇଲେ କୋଉ ଭଲ ମନ୍ଦ ଯଦି କାମ ମିଳିଗଲା ତାହେଲେ ଆହୁରି ଭଲ କଥା।
ତମ ସାଙ୍ଗ ସାଥିରେ ଦେଖ କୁଆଡେ ଯଦି ମିଳିବ।
ହଁ ସେ ସାଙ୍ଗସାଥିରେ ମୁଁ ତଥାପି ଚେଷ୍ଟା କରୁଛି ଯୋଗାଯୋଗ ବି ଏପତ ମୁଁ କରିଚାଲିଛି। ଯଦି ଯେକୌଣସି ଗୋଟେ କୋଉ ଭଲ ଲାଇନ୍ ର ଗୋଟେ କେଉଁ କାମ ଆମ ଯଦି ମିଳିଯାଏ ତାହେଲେ ନିହାତି ଜଣେଇବି। କହିବି। ହଁ ଆଉ ତମ ସେପଟକୁ ସେ ଯୋଉ ଡୁବୁରି କହୁଥିଲ କଣ। ସେପଟେ କିଛି କାମ ଯୋଗାଯୋଗ କରୁଛ।
ଏ ଯୋଗାଯୋଗ କରିଛି ଯେ କାଇଁ କିଛି ଆସିନି ଫୋନ ଫୋନ କାର୍ଡ କିଛି ଆସନି ଦେଇକି ଆସିଥିଲି ସବୁ ଫଟୋ ଫୁଟି। କିଛି କାର୍ଡ କୁଡେ ଆଇଲେ ଯାଇକି ଗେଟ ପାସ୍ ହେରିକା ଆଇଲେ ଯାହା ହବ ଆଉ
ଓହୋ ତଥାପି ସେଥିରେ ବି ଯୋଗାଯୋଗ ଚଲେଇଚ?
ଚଲେଇଛି, ଯୁଆଡେ ହେଲେ ଗୋଟେ ହେଇଗଲେ ହବ ଆଉ।
ଯୁଆଡେ ହେଲେ ବି ହେଇଗଲେ ବି ହବ, ଏ ଭଲ କଥା ବସିବା ଅପେକ୍ଷା କାମ ଦେଖିବା ବି ଭଲ, କିଛି ଖରାପ ନାହିଁ। ଆଉ ତାପରେ ମୁଁ ବି, ଏମିତି ବି ମୁଁ ବି, ଏପଟ ସେପଟ ହଉଛି ବସିଛି କିଛି ସେମିତି କାମ ନାହିଁ। ତାପରେ କଣ କରିଆ ସହସା ବି କୋଉ କାମ ଟା ମିଳଆ ଭାରି କଷ୍ଟ। ଆଉ ଆଉ ଏକା ଆଉ କେତେ କଣ କୁଆଡୁ କଣ ଏତେ ଦୌଡିବ। କରିବ? ତଥାପି ଚେଷ୍ଟା କରୁଛି ସବୁଆଡୁ ଆଉ ଏଇଭଳିଆ ତ ରାତି ପାଇଲେ ତ ଭଲ ମନ୍ଦ ସବୁ ତ ଲାଗି ରହିଛି।
ହୁଁ ଉଁ
ଆଉ ତା ଭିତରେ ବି ସବୁ ସବୁ କିଛି କରିକି ପୁଣି କେତେବେଳେ କୋଉ କାମ କଣ ହେଲା? ନହେଲା ତାକୁ ବି କରିବାକୁ ପଡୁଛି, ସବୁ ଭଲ ମନ୍ଦ, ଆଉ ଏଇ ସବୁ ସବୁଆଡୁ। ସବୁ ଚାଲିଛି
ସବୁଆଡେ ଦେଖିଦୁଖୀ କଲାବେଳେ ଏୟା ଟାଇମ ଲାଗୁଛି ଆଉ।
ହଁ ସବୁଆଡେ ସବୁ କାମ ଚାଲିଛି ତଥାପି ଚେଷ୍ଟା ମୁଁ କରୁଛି ଯୋଗାଯୋଗ ବି କରୁଛି। ଖାଇବା ନେଇ ଯାଉଛି ଯାହା ହବ ହେଲା। ହଁ ତାପରେ ମୁ ସେ ଚଲେଇଛି ତାପରେ ବସିଥିଲି। ଆଉ ସେଇ କଥା ହଉଛି ତମ ତମେ ଆପଣଙ୍କ ସହିତ। କଥା ହଉଛି ଭଲ ଲାଗୁଛି ଆଉ ଏଇଆ ଚାଲିଛି ଆଉ କଣ କରିବା ଆଉ
ଆଉ ପୁରୀ ପୁରା ଯିବା।
କୋଉଠି ହଁ ନିହାତି, ହଁ ନିହାତି। ହଁ ନିହାତି ମୁଖ୍ୟ ଫାଷ୍ଟ କଥା ହେଲା ସେ ଠାକୁରଙ୍କ ଡୋରି ଉପରେ ଫାଷ୍ଟ ନିର୍ଭର କରୁଛି। ସେ ଠାକୁର ଆମକୁ କେତେ ମୋର ବି ଇଛା ଅଛି। ମୋର ବି ଇଛା ଅଛି କାଇଁନା ଯେହେତୁ ହଁ।
ମୋର ଯଦି ତିନି ଜଣ ସାଙ୍ଗ ଯିବେ, ତମେ ଆଡୁ ଦି ତିନି ଜଣ ଦେଖ ଗୋଟେ ବୋଲର କରି ଯିବା ଆଉ
ହଁ ନିହାତି ମୁଁ ବି ଚେଷ୍ଟା କରୁଛି। ଚେଷ୍ଟା କରୁଛି ତାପରେ ହେଲା ଆଉ ଗୋଟେ କଥା ହେଲା ସେ ବଡ ଠାକୁର ସେ ତାଙ୍କର ଡୋରି ଲାଗିଲେ ଆମେ ଯେତେ ବାଡେଇ ଛାଟି ହେଲେ କଣ ହବ ଯାଇ ହବ ନା। ତାଙ୍କ ଯଦି ଡୋରି ନ ଲାଗିଥିବ ତମେ ଯେତେ ବାଡେଇ ଛାଟି ହେଲେ ବି କିଛି ହବନି। ହଁ। ତାପରେ ସେ ତାଙ୍କ ଉପରେ ନିର୍ଭର କରୁଛି ତଥାପି ଆମର ଇଛା ହେଇ ଅଛି ବର୍ଷକରେ ଥରେ ହଉଛି ରଥଯାତ୍ରା। ଆଉ ଗଲେ ଠାକୁରଙ୍କ ଦର୍ଶନ ଟିକେ ବି ହେଇକରେ ତ ଲୋକ ଭିଡ ପ୍ରବଳ। ଏକରେ ବି ଲୋକ ଭିଡ଼ ଏ କରେ ବି ଲୋକ ଭିଡ ବହୁତ ଥାଏ ତାପରେ ବି ସେ ଠାକୁର ଦସା କରିବା ଯେ ବହୁତ ଭଲ ଲାଗେ ସେ ଜାଗାଟା।
ହୁଁ।
ଆଉ ସେ ଭଳିଆ ଜାଗା ବଳିଳେ ସେ ଜାଗା ତ ଆଉ କୋଉଠି ନାହିଁ ସେ ଜାଗା ମାଟି ମାଡି ଦେଲେ ସେ ଯୋଉ ସୁନ୍ଦର ଯୋଉ ବଢିଆ ଲାଗିବ। ଭଲ ଲାଗିବ ଆଉ ସେ ଜାଗା ଭଳିଆଉ କୋଉ ଟଙ୍କାଉ ପାଇବ କୋଉ ଜାଗା ଆଉ?
ପାଇଲା ଭଳିଆ ଲାଗିବନି ଆଉ।
ଆଉ ଗାଁ ଗାଁ ରେ ଯୋଉ ମନ୍ଦିର ଅଛି କୋଉ କୋଉ ଠାକୁର ସବୁ ମାନେ ପୂଜା ପାଆନ୍ତି ଗାଁ ରେ ସବୁ?
ଆମ ଗାଁରେ?
ହଁ।
ଆମ ଗାଁରେ ଅଛନ୍ତି ହିଙ୍ଗୁଳା ଠାକୁରେ, ସନି, ଆଉ ହନୁମାନ ମନ୍ଦିର। ଶିବ ମନ୍ଦିର, ଜଗନ୍ନାଥ ମନ୍ଦିର, ତାରିଣୀ ମନ୍ଦିର ଏତିକି ତ ଆଉ।
ଅ ଭଲ ଭଲ ଠାକୁର ଗାଁ ରେ ବି ଅଛନ୍ତି ସେଠି ବି ଭଲ ପୂଜା। ପର୍ବ ହେଲା ବେଳେ ସେଠି ବି ମନ୍ଦିରକୁ ଯାହା ପଡୁଥିବ ଗହଳି ଭିର ହଉଥିବ।
ହନୁମାନ ମନ୍ଦିରକୁ ତାରିଣୀ ମନ୍ଦିର ଆଉ ଗୋଟେ ଜାଗାରେ ଶନି ମନ୍ଦିର, ଶିବ ମନ୍ଦିର, ଜଗନ୍ନାଥ ମନ୍ଦିର, ପାର୍ବତୀ ମନ୍ଦିର। ଲାଗିନି।
ନା ସେ ସେଭଳିଆ ମନ୍ଦିର ପୁରା ବଢିଆ ଲାଗେ ଆମ ଗାଁରେ ବି ଅଛନ୍ତି। ମା କଣ୍ଠେଶ୍ୱରୀ ମନ୍ଦିର ଗୋଟେ ଅଛି ଜଗନ୍ନାଥ ମନ୍ଦିର ଅଛି ତାପରେ ଗୋଟେ ଅଛି କଣ ସେ ଗୀତା ଆଶ୍ରମ ଅଛି। ଆଉ ତାପରେ ଶିବ ମନ୍ଦିର ବି ସେଠି ଅଛି ମହାଦେବ ଶିବ ମନ୍ଦିର ଅଛି। ଟିକେ ବଢିଆ ଲାଗେ ସେଠି ଯୋଉ ପୂଜା ପର୍ବ। ଆ ଜାଗର ଜାଗରରେ ତ ଲୋକ ହୁଅନ୍ତି ବହୁତ ଆସନ୍ତି ଭିଡ। ଆଗରୁ ଓଷା ବି ମୁଁ ବି ଓଷା ବି କରେ ରଖେ। ସେଏ ଗୋଟେ ମଜା ଲାଗେ ସେଇ ଯୋଉ ପୂଜା ପର୍ବରେ ଗେ ଭଲ ଲାଗେ ଠାକୁରଙ୍କର ଦର୍ଶନ। ସେଇ ଭଳିଆ ଜାଗା ସବୁ ବଢିଆ ଲାଗେ ସବୁ ଗାଁରେୋଉ ମନ୍ଦିର ସବୁ ବୁଲାବୁଲି କରିବାକୁ ବଢିଆ ଲାଗେ ସବୁ।
ହୁଁ। ଆଉ ଏବେ ବି ଆମର ବଶାର୍ସ ତିଆରି ହଉଛି ଆରମ୍ଭ ପୁଣି ନୂଆନ୍ଦିରଟା ହଉଛି ସେଠିକି ଠାକୁର ଉଠିିବେ ଜଗନ୍ନାଥ ହଉ।
ହଁ ହଁ ହଁ ମନ୍ଦିର ଏଣ ତ ଗାଁ ଗାଁ ରେ ସବୁଆଡେ ମନ୍ଦିର ଠାକୁର ହଉଛନ୍ତି ସବୁ ଗାଁରେ ଏଇଣା ମନ୍ଦିର ତିନିଟା ଚାରିଟ ପାଞ୍ଚଟା ଏଇଳି ସବୁ ମନ୍ଦିର ହେଲେଣି। ଆଉ ଯେତେ ମନ୍ଦିର ହେଲେ ସେତେବେଟେ ଭଲ ଲାଗିବ ପୂଜା ପର୍ବ ହେଲା ବେଳେ ବସା ବସା କରିବା ବଢିଆ ଲାଗିବ। ଆଉ ହଁ ଜଡିଜେ ଆସିଥିବ ମାଇକି ବାୁଥିବ ବଢିଆ ଲାଗିବ ବସା ସାଙ୍ଗରେ କଥା ସାଙ୍ଗ ପିଲାଙ୍କ ସହିତ ମଜା ଲାଗେ ସେ ମୁହୂର୍ତଟା ଗୋଟେ।
ଏତେ ଭଲ ଲାଗେନ ଠାକୁରଙ୍କ ଜାଗାରେ ବସିବ ପୁରା ଶାନ୍ତି ଲାଗିବ।
ହଁ। ସିଏ ଏଠେ ବଢିଆ ଲାଗିବ ମାନେ ଠାକୁରଙ୍କ ଦର୍ଶନ ଯୋଉ ବସିବ ସକାଳୁ ସକାଳୁ ଯିବ, ଗାଧୋଇବାଧେଇ ବସିବ ବୁଲା ବୁଲି କରିବ କି ଭଲ ମନ୍ଦ କରିକି ଆସିବ। କି ପୁଣି ଟିକେ ଖାଇଲ ପଇଲ, ପୁଣି ଯାଇ ଟିକଏ ବସିଲ, ମଜା ଲାଗିବ ସେତେବେଳେକେ।
ହୁଁ ଆଉ ସେ ଏମିତି ଆଉ ଯେତେ ଯାହାଲେ ବାହାରକୁ ବାହାର ମନ୍ଦିର ଯୋଉ ଆହୁରିଶାନ୍ତି।
ହଁ ବା ବାହାର ଜାଗାରେ ଆହୁରି ବଢିଆ ବଢିଆ ମନ୍ଦିର ମଜା ଲାଗେ ତାପରେ ସେଇ ଯାଇ ଲୋକ ବି ଭିନ୍ନ ଭିନ୍ନ ପ୍ରକାର ଲୋକ ବି ଆସନ୍ତି ସେଠି ବି ବହୁତ ଭଲ ଗହଳି ହୁଏ। ଦୋକାନ ବଜାର ପଡିଥିବ ବୁଲାବୁଲି କରିବ ସେଠି ଯଦି ମଜା ଆସେ ଶାନ୍ତି ଲାଗେ। ସେଇଭଳି ଜାଗାରେ ବଢିଆ ଲାଗେ।
ଏଇ ଯୋ ଗୋଟେ ଭୁବନରେ ଅଛି ଆମର ବୁଦ୍ଧେଶ୍ଵର ମନ୍ଦିର ଦୁନିଆ ଲୋକ ହଉଛନ୍ତି।
ହଁ।
ନଦୀ କୂଳରେ ହେଇଛି ବହୁତ ଲୋକ ହଉଛନ୍ତି।
ଓ ବଢିଆ ବା ଭଲ ଭଲ ଜାଗା ବଢିଆ ବଢିଆ ଜାଗା ଅଛି ମାନେ ବହୁତ ବହୁତ ଜାଗାରେ ଅଛି ବି। ଏପର୍ଯ୍ୟନ୍ତ ବି ମାନେ ଲୋକ ଯିବା ଆସିବା ଡେଲି କରୁଛନ୍ତି। ଠାକୁରଙ୍କୁ ବିଶ୍ୱାସ ରଖିଛନ୍ତି। ଠାକୁରଙ୍କ ଉପରେ ବିଶ୍ୱାସ ଅଛି କି କୋଉଟା ଠାକୁର ଉପରେ ମାଗିଲେ କି ସେଟା ପୂରଣ କରିବେ। ସମସ୍ତେ ସବୁ ଠା ଠାକୁର ଙ୍କ ଉପରେ ସବୁ ବିଶ୍ୱାସ କରନ୍ତି, ଏପର୍ଯ୍ୟନ୍ତ ସବୁ ମନ୍ଦିରରେ ଯାଉଛନ୍ତି ଭଲ ମନ୍ଦ ଆଉ ଗାଁରେ ବି ସବୁ ମନ୍ଦିର ବି ସବୁ ଭଲ ଲାଗେ ବି ଯିବା ଆସିବା କରିବା ବି। ଠାକୁରଙ୍କୁ ଦର୍ଶନ କଲ ସକାଳୁ ସକାଳ ଗାଧେଇଲ ମଜା ଏଟ ସେପଟେ ହେଲ କି କୋଉ ଜାଗା ଯିବା ପୂର୍ବରୁ ଦର୍ଶନ କଲ। ଏଟା ବଢିଆ ମଜା ଲାଗେ ଗୋଟେ ସେତେବେଳେ। ଆଉ ହଁ। ସେ ଭଳିଆ ଆଉ ମନ୍ଦିର ଜାଗା ଆଉ ତମେ କୋଉଠି ଆଉ ସେଇ ଭଳିଆ କୋଉଠି ଆଉ ପାଇବ। ଯେତେ ମନ୍ଦିର ଜାଗା ଯିବ ସେତେ ହଁ। ଏତେ ଚାଷ
ଉଁ।
ହଁ ଚାଷ ହୁଏ। ଆମର ବି ଚାଷ ବାପା ଚାଷ କରନ୍ତି। ଆମ ଗାଁରେ ବି ବହୁତ ବିଲ ପଡିଚି ଚାଷ ହୁଏ। ଆଉ ଧାନ ଚାଷ ବି ହୁଏ। ତାପରେ ମୁଗ ବିରି ଲାଗେ। ଅ ବହୁତ କିଛି ଦାଳୁ ହୁଏ ସବୁ। ସେ ଯୋଉ ମଜା ବି ଲାଗେ ସେ ଏପଟେ ବସା ଉଠା କରି ବିଲରେ ବସା ଉଠା ଗଛ ମୂଳ ଛାଇରେ। ବସା ଉଠା କରିବୁ ସେ ଯୋଉ ମାନେ ଯୋଉ ମଜା ଆଉ ସେ ମଜା ଆଉ କୋଉଠି ନ ଭାଇ ଯେତେ ମଜା ଅଛି ଗାଁ ରେ। ହଁ, ଯେତେ ମଜା ଗାଁ ରେ। ଗାଁ ଛାଡି ସେ ମଜା ତମେ କୋଉଠି ପାଇବୁନି ସେ ମଜା। ହଁ ସେଭଳିଆ ମ ଆଉ ସେଭଳିଆ ମଜା ପୁରା ବଢିଆ ଲାଗିବ ସେ ମଜା। ସେଭଳିଆ ମଜା ତମେ କହୁଠୁ ପାଇବ।
ନା।
ହଁ ସେଭଳିଆ ଗାଁ ମଜା ଗାଁ ପବନ ତମେ ବସା ଉଠା ରାତିରେ ଗଲ ଗରମ ହଉଥିବ ବସିଲ ବୁଲିଲ ଆସିଲ। ଖାଇଲ ପୁଣି ସାଙ୍ଗସାଥି ରେ ଯାଇ ବସିଲା ଯାଇ କୋଉଠି କ୍ରି କେଟ ମ୍ୟାଚ ହେଲା ଯାଇ ସେଠି କୋଉଠି ବାଡେଇଲ ବଲ୍ ବା ଖେଳିଲ। ଏ ସବୁ ମଜା ମ୍ୟାଚ ଅଛିନା ।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
ହଁ। ସେ ସିଏ ଗୋଟେ ମାନେ ସ୍ମୃତି ଗୋଟେ ଥାଏ ଗୋଟେ ସେଟା ଗୋଟେ ମନ ପଡେ।
ଉଁ।
ଆଉ ଆଉ ଏବେ ତ ସବୁ ଦିନକୁ ଦିନୁ ସବୁ ବୟସ ହେଇଗଲାଣି, ଦେ ତ ରାତ୍ ମାନେ ରାତି ଦିନ ପାହିଲେ ସବୁ ଚିନ୍ତା ଟେନସନ ବଢୁଚି। କିଏ କୋଉ କାମ କରିବ କଣ ରାତି ପାହିଲେ କଣ ନାହିଁ ସବୁ ଭା ଦେଖିବାକୁ ପଡୁଚି ସବୁ। ଏବେ ତ ସବୁ ଧିରେ ଧିରେ ଖେଳ ଫେଳ ସବୁ ଗଲାଣି ଭୁଲି ଗଲାଣି ମାନେ ସବୁ ପଳେଇଲାଣି।
ଏ ଖେଳ ଫେଳ ଆଉ କଣ ଅଛି। କୁଆଡେ ଯିବ ଦି ପଇସା ରୋଜଗାର ନା ଖେଳରେ ଆଉ କିଏ ମନ ଦଉଚି।
ହଁ ଆଉ ସେ ହଁ ମେନ୍ ହେଲା ଦି ପଇସା ରୋଜଗାର। ଆଉ କଣ କୁହନ୍ତୁ ସବୁ। କଣ ଚାଲିଚି କଣ?